ହ୍ୟାଲୋ ସାର୍ ନମସ୍କାର୍
ହଁ ନମସ୍କାର୍।
କେମିତି ଅଛନ୍ତି ଆପଣ।
ମୁଁ ଭଲ ଅଛି ଆପଣ।
ଆଚ୍ଛା ହଉ ଆପଣଙ୍କ ଦେହ ଭଲ ଅଛି।
ଏହା
ଆପଣଙ୍କ ଭଏସ୍ ଟିକେ ଅସୁନି ହେରି ହେଲୋ।
ହ୍ୟାଲୋ ହଁ କୁହନ୍ତୁ।
କୁହନ୍ତୁ। ଆପଣଙ୍କ ଦେହ ଭଲ ଅଛି। ଘରେ ସବୁ କେମିତି ଅଛନ୍ତି?
ହଁ ମୋ ଦେହ ଭଲ ଅଛି ଘରେ ବି ସବୁ ବହୁତ ଭଲରେ ଅଛନ୍ତି। ଆଉ ଆପଣ ଆପଣଙ୍କ କଥା କହୁନାହାନ୍ତି ଆପଣଙ୍କ ଦେହ ଭଲ ଅଛି।
ହଁ ହଁ ବହୁତ ଭଲ ଘରେ ବି ସମସ୍ତେ ବହୁତ ଭଲ।
ଆଉ ଆପଣ କଣ କରନ୍ତି? ହାଲୋ। ହାଲୋ।
ହ୍ୟାଲୋ।
ହଁ ହଁ ଏବେଆସିଲା କୁହ।
ପ୍ଲସଟୁ ପରେ ମୁଁ ଏବେ ଘରେ ଅଛି। ହଁ ପ୍ଲସି ପାଇଁ ଡ୍ରପ୍ ଆଉଟ କରିଦେଇଛି ଟିକେ। ଆପଣ କଣ କରୁଛନ୍ତି?
ହଁ ମୁଁ ଏବେ ବିଟେକ୍ କରୁଛି ଆଉ। ଏବେ ଚାଲିଚି ସେକେଣ୍ଡ ୟିର୍ ଚାଲିଚି ଆଉ ଆପଣ ମାନେ କଣ ନିଟ୍ ପାଇଁ ଡ୍ରପ କରିଥିଲେ ନା କଣ?
ନାନା।
ଆଉ
ବୁଝିପାରିଲିନି ଆପଣ କଣ କହିଲେ?
ଆପଣ ମାନେ ଡ୍ରପଆଉଟ କରୁଥିଲେ ନା ମୁଁ କହିଲି ବୋଧେ ନିଟ୍ ପାଇଁ ବୋଧେ ଡ୍ରପ୍ ନେଇ
ନା ନା ନା ମୁଁ ନାଇଁ ପ୍ଲସଥ୍ରୀ କରିବା ପାଇଁ ପ୍ରାୟ ଆପୋଚ ନା ପ୍ଲସ୍ ହେ ମୁଁ ପ୍ଲସ୍ ଟୁ ପରେ ଆଉ ପଢ଼ିନି ପ୍ଲସ୍ ଥ୍ରୀ କରିନି ବର୍ତ୍ତମାନ ଘରେ ଅଛି।
ଆଉ ଏବେ ତ ଏପଟେ ବର୍ଷା ହଉଛି ଆପଣଙ୍କ ସିଆଡେ ବର୍ଷ ହଉଚି ଏବେ?
ନାଇଁ ଦିନରେ ଖରା ତ ଜୋରେ ଥିଲା। ବହୁତ ଜୋରରେ ବହୁ ପରିମାଣରେ ଖରା ହଉଥିଲା। ବର୍ତ୍ତମାନ ଏବେ ଟିକେ ପାଗ ବଦଳେଇଛି ଘଡଘଡ଼ି ବର୍ଷା ଆସିଲାଣି।
ଏପଟେ ସକାଳ ବେଳା ସକାଳେ ମାନେ ପାଗ ଏମିତି କୋହଲା ଥିଲା ଖରା ନଥିଲା କିନା ଏବେ ଖରା ବେଳେ ପାଖାପାଖି ବର୍ଷା ଟିକେ ଆସିଲା ବଟ୍ ହେଲାନି। ଏବେ ବି ସେମିତି ପାଗ କୋହଲା ରଖିଛି ଟିକେ ଟିକେ କଳା କଳା ବାଦଲ ଅଛି ତ ବର୍ଷ ହେବାର ଚାନ୍ସ ବୋଧେ ରାତିିକି ହେଇପାରେ ଆଉ।
ହଁ ପାଖାପାଖି ଅଞ୍ଚଳରେ ଏଇଭଳି ଏଁ ପାଣିପାଗ ଦେଖାଯାଏ।
ହଁ ହଁ ଏପଟେ ତ ମାନେ ଏମିତି ଦି ତିନି ଦିନ ହବ ଏମିତି ହଉଛି କି ନା ତିନି ଦିନ ପୂର୍ବରୁ ଖରା ହଉଥିଲା। ହଁ ତିନି ଦିନ ହେଲା ଏମିତି ହଉଛି କି ନ ବର୍ଷା ଠିକ ସେ ହଉନି ବର୍ଷା ବେଳେ ବେଳେ ଆସୁଛି। ହଉନିବେଳେ କାଲି ସକାଳେ କଣ ଟିକେ ହେଲା ଘଣ୍ଟାଏ ପାଇଁ ଆଉ କିଛି ମାନେ ଏତେ ବି ଜୋରରେ ବି ହେଇନ ଥିଲା ନର୍ମାଲ ହେଇଥିଲା ବାସ।
ହଁ ଏସବୁ ହବାର କାରଣ କଣ କହିପାରିବେ କଣ ପାଇଁ ଏସବୁ ହଉଛି? ମାନେ ଯେମିତି ବର୍ଷା ହବା ଲେଟ ରେ ହଉଛି ବହୁତ ବିଳମ୍ବରେ ବର୍ଷା ହଉଛି। ଚାଷୀ ଭାଇ ମାନେ ବି ହଇରାଣ ହଉଛନ୍ତି ଏଥିପାଇଁ ଖରା ବି।
ହଁ ହଉ ହଁ ଓଡିଶାରେ ମାନେ ମୌସୁମୀ ଟା ଆସେ ଏଇ ଜୁଲାଇ ପାଖାପାଖି ଜୁନ ଜୁଲାଇ ବେଳକୁ ଆ ବେଳେ ବେଳେ ବି ଡେରି ବି ହେଇଛି ଆ ସେମିତି ମାନେ କାରଣ କହିବାକୁ ଗଲେ କଣ ଆମ ମାନେ ଗଛ କଟା ଯଉ ମାନେ ଜଙ୍ଗଲ ଫଙ୍ଗଲ। ଯଉ ରହୁନି ଏ ସବୁ ୟୁଜ ହେଇଯାଉଚି ଗ ଏଗୁଡ଼ାକ ଆଉ ଏପଟେ କ୍ଲାଇମେଟ ଚେଞ୍ଜ ବି ହେଲାଣି ମାନେ ଟେମ୍ପେରେଚର ଗୁଡାକ ମାନେ ଆଫେକ୍ଟ କରୁଛି ବେଳେ ବେଳେ ଗୋଟେ ଗୋଟେ ଜାଗାରେ ବର୍ଷା ହଉଛି ଅଧିକ ଜୋରରେ ବର୍ଷା ହେଇଯା ଯାଉଛି ଆଉ ଗୋଟେ ଗୋଟେ ଜାଗାରେ ବର୍ଷା ବି ହଉନି ସେମିତି ମାନେ କହିିହଉନି। ଆଉ ବର୍ଷାକୁ ପ୍ରେଡିକ୍ଟ ବି କରିହଉନି ଏମିତି ହଉଛି ଆଉ।
ଏ ସବୁ ର ମୁଖ୍ୟ କାରଣ ହଉଛି ପରିବେଶ ପ୍ରଦୂଷଣ। କି ଆମେ ଆମ ପରିବେଶ। ହଁ ତ ଆମେ ହିଁ ଆମ ଉଁ ପରିବେଶ ପାଇଁ ଏତେ ଉଁ ଅ। କଣ କହିଲେ ଉଁ ସଚେତନ ନୁହଁ ଗଛ ମନ ଭରି କାଟୁଚୁ।
ହଁ ହଁ ମାନେ ଏଇ ସବୁ ଯେତିକ ସବୁ ମାନେ ପଲ୍ୟୁସନ ମାନେ ସରି ପଲ୍ୟୁ ପପୁଲେସନ ଯୋଉ ବଢୁଛି ତା ପାଇଁ ମାନେ ଧୀରେ ଧୀରେ ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରି କି ଘର ଫର ବି ହଉଛି ମାନେ ଜଙ୍ଗଲ ଫଙ୍ଗଲ କୁ ବି କଟା ହେଇଯାଉଛି।
ପ୍ରକୃତିରେ କଣ କହିଲେ ଏମା ଆଜିକାଲି ଲୋକମାନେ ଆଧୁନିକତା କୁ ବେଶୀ ଇମ୍ପୋଟାଣ୍ଟ ଦଉଛନ୍ତି ମାନେ ଗୁରୁତ୍ବ ଦେଉଛନ୍ତି।
ଆଉ ମାନେ ସେମାନେ ଯୋଉଟା ପାଖରେ ଯୋଉଟା ଜିନିଷକୁ ମାନେ ଖୁସି ପାଇବା ପାଇଁ ଚାହୁଁଛନ୍ତି ସେଇଟା ଦେଖି ଦଉଛନ୍ତି ଆଗୁ କୁ ଜିନିଷ ଗୁରା ମାନେ ଲାଭଦାୟକ ହେଇପାରିବ ତାକୁ ଆଉ ଦେଖୁନାହାନ୍ତି ଆଉ।
ଠିକ କଥା କି ସେସବୁ ଆ ହଁ କୁହନ୍ତୁ।
ହଁ ଯଦି ଦେଖିବ ମାନେ ଆପଣ ଘ-ଘର ମାନେ କି ଯାହା ଜଣଙ୍କର ଯଦି ଦୁଇ ତିନିଟା ବି ପରିବାର ମାନେ କହିବାକୁ ଗଲେ ଗୋଟେ ଯଦି ପରିବାର ଜଣଙ୍କର ତିନି ଜଣ ସେମାନେ ଗୋଟେ। ଗୋଟେ ମାହାଲା କରିକି ବି ଆଉ ତା ଉପରେ ଦି ତିନି ପ୍ରକାର ଘ ମାନେ ମାହାଲା କରି ଘର କରୁଛନ୍ତି ମାନେ ଆବଶ୍ୟକତା ଠାରୁ ଅଧିକା ବି ହେଇଯାଉଛି।
ହଁ ଏଥିପାଇଁ ଏଥିପାଇଁ କିନ୍ତୁ ଏଇଟା ହଉଛି ବହୁତ ବଡ। କାରଣ ଏଇଥିପାଇଁ ଆଜି ଆମ ପ୍ରା କୃତିକ ବିପର୍ଯ୍ୟୟ ବି ଘଟୁଛି କିନ୍ତୁ ଲୋକମାନେ ଆଖି ଆଗରେ ଦେଖୁଛନ୍ତି ତଥାପି ସୁଧରିବା ପାଇଁ।
ହଁ ହଁ ମାନେ ଲୋକମାନେ ଗୋଟେ ଗୋଟେ ଲୋକ ସୁ ମାନେ ଭାବୁଛନ୍ତି ଟ୍ରାଏ କରିବା ବଟ। ଆଉ ହେଇପାରୁନି ସାଙ୍ଗରେ ବି ମାନେ କିଏ ତାଙ୍କର ରହୁନାହାନ୍ତି ଏକାଠି ମାନେ ଆସିବା ପାଇଁ।
ହଁ ସେଥିପାଇଁ ପାଣିପାଗ ପାଇଁ ଆପଣଙ୍କ ଅଞ୍ଚଳରେ କଣ ବେଶୀ ମାନେ କେଉଁ ଫସଲ ସେଠି କରନ୍ତି।
ହଁ ଏପଟେ ଧାନ ହୁଏ ଧାନ ବିରି ପାଖାପାଖି ହୁଏ ଆଉ। ଧାନ ତ ଏବେ ନାହିଁ ଏବେ ବିରି ଚାଲିଛି। ଅଲଗା ଯାହା ମୁଗ ବିରି ଚାଲିଥିବ କି ଧାନର ଟାଇମ ଆସିଲେ ଧାନ ହୁଏ ଆଉ। ଆମର ଏପଟେ ମାନେ ସମୁଦ୍ର ଟା ଟିକେ ପାଖ ତ ସେ କ ମାନେ ଆହୁରି ବି ବହୁତ ପ୍ରକାର କରନ୍ତିି ମୁଁ ଜାଣିନି ଠିକ ସେ କାନା ଆମର ଏତେ ଗାଁ ଅଞ୍ଚଳ ନୁହଁ ଟିକେ ମାନେ ମିନିମମ୍ ଟାଉନ ଭଳିଆ। ମୋର ଆଗରୁ ମାନେ ମୁଁ ଯେତେବେଳେ ଛୋଟ ଥିଲି ସେତବେଳେ ଟିକେ ମାନେ ଯାହା ଜାଣନି ମାନେ ଟିକେ ଟିକେ ଟାଉନ ଭଳିଆ ଆମେ ଆସିଲଉ ମାନେ ଗାଁ ଛାଡିକି ଟିକେ ବାହକୁ ଆସିଛୁ। ସେଥି ମୁଁ କହିପାରିବିନି ଏତେ ଆଉ ଆପଣଙ୍କର
ହଁ ଆମର ଏଠି ଧାନ ଚାଷ କରାଯାଏ କିନ୍ତୁ ଏବେ ଲୋକ ଅବଗତ ହେଲେଣି ନା ବାହାର ଫସଲ ଖାଇବା ପାଇଁ ଏତେ ଇଏ ହଉନାହାନ୍ତି ବହୁତ ସାରା ରୋଗ ଆସୁ ଛି। ତ ସେ ଜାଣିଗଲେଣି କି ଆମେ ପନିପରିବା କିଣିକି ଖାଇବାଠୁ ବେଟର କି ନିଜ ବାଡିରେ କିଛି ନିତିଦିନିଆ ପରିବା ଆମେ ଲଗେଇବୁ ଯେମିତି ହେଲା ଜହ୍ନି ଭେଣ୍ଡି କାକୁଡି
ହଁ ମାନେ ଓଡିଶା ଆଉ ଭାରତ ମାନେ ଦି ଜାଗତ ମାନେ ତାଙ୍କର କଣ କୃଷି ପ୍ରଧାନ ମାନେ ଜାଗା ଗୁଡାକ ନା ସେଥିପାଇଁ ନିଜ ଆଡକୁ ନିଜେ କଲେ ହଁ ଭଲ ହବ।
ତ ଆମର ଏପଟେ ପନିପରିବା ବି କିଛି ଲାଗା ଲାଗି କଲେଣି ବର୍ଷା ପାଇଁ କେବଳ ଚାଷୀ ମାନେ ଟିକେ ଅ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ବର୍ଷା ଡେରି ହେଲାଣି ହଉନି ଠିକ ସେ ତ ଧାନ ବୁଣାବୁଣି ଆରମ୍ଭ ହେଇ ସାରନ୍ତାଣି ପ୍ରାୟ ରଜ ପରେ ପରେ ଆରମ୍ଭ ହେଇଯାଏ ଏ ସବୁ ଜିନିଷ ତ ଯେହେତୁ ଏତେ ବିଳମ୍ବରେ ବର୍ଷା ହଉଛି ସେ ବି ଚିନ୍ତାରେ ଯଦି କୃଷକ ମାନେ ଚିନ୍ତାରେ ରହିବେ ଆମକୁ ନିହାତି କିଛି ଉ ଇଏ ପଡିବ କି ଆମ ଉପରେ ପ୍ରଭାବ ନିହାତି
ମାନେ ହ ସରକାର ବି ମାନେ ଆମ ପ୍ରତି ଟିକେ ଦେଖିବା କଥା ମାନେ କେମିତି କଣ କୃଷକ ମାନଙ୍କୁ ମାନେମ ଉପକାର ହବ ସ ବି କିଛିପ ନବା କଥା। ସିଏ ବି ଏତ କିଛି ନାଉନାହାନ୍ତି। ହୁଁ। ଆଉ କୃଷକ ମାନେ ଏବେ ବି ଗୋଟେ ଗୋଟେ ଜାଗାରେ ଆପଣ ଦେଖୁଥିବେ ମାନେ ଆନ୍ଦୋଳନକୁ ଉ ଆସୁଛନ୍ତି। ଏମିତି ବି ବହୁତ କିଛି ହେଲାଣି।
ହଁ ଯେହେତୁ ତାଙ୍କର ଗୋଟିଏ ବୋଲି କାମ ସେ ହଉଚି ଚାଷ ଚାଷରେ ତାଙ୍କର ବର୍ଷ ବର୍ଷ ସାରା ମାନେ ଗୋଟେ ଦିନ ଖଟେ ବର୍ଷ ସାରା ସେ ସେଇଥିରେ ତାଙ୍କର ପୁଞ୍ଜି। ତ ସିଏ କଣ ଆଉ କରିବେ ତାଙ୍କର ଯଦି ସେଇ ଜିନିଷ ଟା ନହେଲା ଠିକ ରେ ଶେଷରେ ସିଏ ଆତ୍ମହତ୍ୟା କରୁଛନ୍ତି ନହେଲେ କିଛି ନାଇଁ ଚିନ୍ତାରେ ରହୁଛନ୍ତି।
ହଁ। ଆପଣ ପଞ୍ଜାବ ସାଇଡ ରେ ବି ମାନେ ବହୁତ ଗୁଡାଏ ଆନ୍ଦୋଳନ ହଉଥିଲେ ଆପଣ ଜାଣିଥିବେ। ଏବେ ବି ଚାଲିଛି ମାନେ ଓଡିଶା ରେ ବି ଆଗରୁ ମଝରେ ଥରେ ଥରେ ମାନେ ଦେଖିଥିଲି ଶୁଣିଥିଲି
ହଁ ଓଡିଶାରେ ତ ପ୍ରାୟ ମଣ୍ଡି ପାଇଁ ହଉଥିଲା। ଧାନ ମଣ୍ଡିକୁ ନଗ ଯିବା ପାଇଁ ହିଁ ବହୁତ ସାରା କୃଷକ ମାନେ ବହୁତ ହଇରାଣ ହଉଛନ୍ତି କିନ୍ତୁ ଆମକୁ ବି କେବଳ ସରକାରଙ୍କ କଥା ନୁହେଁ ଆମକୁ ବି ଆମର ବି ଦାୟିତ୍ଵ।
ହଁ ମାନେ ସବୁ ଲୋକ ମାନଙ୍କୁ ବି ସଚେତନ କରିକି ଏକାଠି ମାନେ କିଛି କ କାମ କରିବା ଦରକାର କି ନା ଏମିତି ନୁହେଯେ ପାଞ୍ଚ ଜଣ କହୁଛନ୍ତି ଆଉ ଦଶ ଜଣ ମନା କରୁଛନ୍ତି ମାନେ ସମସ୍ତଙ୍କୁ ଉପକାରିତା ଅପକାରିତା ସବୁ ପ୍ରକାର କଥା କହିକି ସଚେତନ କରିବା ଦରକାର ଯେମିତି ଏକା ସାଙ୍ଗରେ ସାହାଯ୍ୟ କରିବା ପାଇଁ ସବୁ ଆଗେଇ ଆଗକୁ ଆସିବେ।
ଆଉ ଆପଣ କଣମାନେ ଟାଉନରେ ଏବେ ରହୁଛନ୍ତି।
ଏବେ ମୁଁ ପଢାପଢି କରୁଛି ତ ସେଥିପାଇଁ ଅଛି ଟିକେ ଟାଉନରେ ଅଛି ଆଉ ନନେଲେ ଗାଁରେ ଆଗରୁ କହୁଥିଲି। ନାଁ ଦଶମ ପର ଠାରୁ ଗାଁ ଛାଡିଛି ମାନେ ନବମ ଦଶମ ପରଠାରୁ ଗାଁ ଛାଡିଛି। ବାହାରେ ଆସିକି ଦଶମଟା କଲି ତା ପରେ ପ୍ଳସଟୁ ଏବେ କରୁଛି ବିଟେକ କରୁଛି ଆଉ।
ଆଉ ତାହେଲେ କ ମାନେ ଆଉ ଗୋଟେ କଥା ଥିଲା କି? ର ଯୋଉ ଏବେ ତ ଆଡମିସନ ଚାଲିଛି ନା?
ହଁ ହଁ ଏବେ ସବୁ ବର୍ଷ ଅଡ଼ମିସନ୍ କଲେ ଏଇଟା ବି ଟାଇମ ଟା ବି ଆଡ଼ମିସନ
ହଁ ଏବେ ତ ମାନେ ଦଶମ ପରେ ପିଲା କଲେଜ ଯିବେ ଏ ସେ ପିଲାମାନଙ୍କର ଆଡ଼ମିସନ ଚାଲିଛି। ଯେହେତୁ ମାନେ ଆପଣ କଣ ତାଙ୍କୁ କଣ ସଜେସନ ଦବାକୁ ଚାହୁଁଛନ୍ତି କି ଆର୍ଟସ୍ ନେବା ପାଇଁ କି କମର୍ସ ନ ବେ କି ସାଇନ୍ସ ନେବେ ସିଏ ପ୍ରାୟ ପିଲା ଆ ମାନେ ନର୍ଭସ ହେଇଯାନ୍ତି ଏସବୁ ପାଇଁ କି?
ହଁ ହଁ ମାନେ ସେମାନେ ସ୍କୁଲ ଯାଏ ସ୍କୁଲ ଯାଏ ସବୁ ପ୍ରକାର ପଢିକି ଆସିଥାନ୍ତି ମାନେ କଣ? ସାଇନ୍ସ ପଢିଥାନ୍ତି ଆଉ ହିଷ୍ଟି ଜଗ୍ରଫି ବି ପଢିଥାନ୍ତି। ଆଉ କମର୍ସ ଟା ହଉଛି ମ୍ୟାଥ୍ ମଟିକାଲ ପୁରା। ଆଉ ସେଠି ମ୍ୟାବ ବି ପଢଉଥିବେ, ଯୋଉମାନେ ତାପରେ ଡିସାଇଡ କରନ୍ତି ଯେ ଯୋଉମାନଙ୍କର କଣଟା ଭଲ ହବା ଦର ମାନେ ମୋର ସାଇନ୍ସ ଭଲ ହଉଛି ଆପଣଙ୍କର ଆର୍ଟସ ଭଲ ହଉଛି କି ଆପଣଙ୍କର ସାଇଁସ୍ ଭଲ ହଉଛି ମୋର ଆର୍ଟସ ଭଲ ହଉଛି। ଇଷ୍ଟ ଯୋଗ୍ରାଫି ଟାଇପର ଯୋଉ ଓଡିଆ ବି କହିବାକୁ ଗଲେ। ସେଇ ଅନୁସାରେ ମାନେ ଦେଖିକି ନିଜେ ମାନେ କହିବାକୁ ଡିସାଇଡ କରିବା ଦରକାର ଆଉ ପ୍ୟାରେଣ୍ଟ ମାନଙ୍କୁ ବି ବୁଝାଇବା ଦର ହଁ ଆମ ଏମତି ଏମିତି ହଉଛି ଆମେ ଏମ କରିପାରିବୁ ଆଗକୁ ଫ୍ୟୁଚରଟା ବି ଦେଖିବାର ଅଛି। ଏମିତି ଗୋଟେ ଗୋଟେ ଲୋକ ବି ଦେଖିବେ ଯିଏ କହିବେ ଆମ ମୋ ଝିଅ ତ ଏମିତି କରୁଛନ୍ତି ତମେ ଏମିତି କରୁଛ? ମନେକର ଆପଣ ଆର୍ଟସ୍ କରୁଛନ୍ତି ଆପଣ ଜଣେ କହିଲେ ଯେ ସାଇନ୍ ନେବେନା ଆପଣ ଆର୍ଟସ୍ କରିବାକୁ ଚାହୁଁଛନ୍ତି। ଜଣେ ଆପଣଙ୍କର ଘର ପାଖରେ ଗୋଟେ ଲୋକଟେ ନାଇଁ ମୋ ଝିଅ ସାଇନ୍ସ କରିକି ଏମିତି କରିଛି ଆପଣ ବି ସାଇନ୍ସ କରିଦିଅନ୍ତୁ ଆଗକୁ ମାନେ ବହୁତ ଫାଇଦା ହେବେ। ପରନ୍ତୁ ଆପଣଙ୍କୁ ମାନେ ସାଇନ୍ସ ରେ ଇଚ୍ଛା ନାହିଁ ମୋର ଆଗକୁ ଗଲେ ଆପଣ ହଇରାଣ ବି ହେଇପାରନ ସେ ସେଥିପାଇଁ ମାନେ ପିଲାମାନଙ୍କୁ ଟିକେ ନିଜେ ମାନେ ଦେ ଶିକ୍ଷାର ଅଛି ସବୁ ଜିନିଷକୁ ମାନେ ଟିକେ ନାଁଏ ଖୋଜିକି ଦେଖିବାର ଅଛି କେମିତି କଣ କଲେ ଆଗକୁ କଣ ହବ। ଏ ସବୁ ନିଜେ ଟିକେ ଦେଖିବାର ଅଛି ଆଉ ଆଉ କାହାକୁ ବି ମାନେ ଏକ୍ସପିରିଏନ୍ସ ଲୋକଠାରୁ ବି ପ
ହଁ ନିହାତି ତାଙ୍କ ଠାରୁ କିଛି ଏ ଜ୍ଞାନ ନବା ଦରକାର କି କଣ ଆଗକୁ କୁ ନେବି ମୋର ଏ ବିଷୟରେ ଭଲ ହୁଏ ତ ମୁଁ ତାହେଲେ କୋଉ ସବଜେକ୍ଟଟା ନେବି? ଯେମିତି ହେଲା କି କମର୍ସ ବାଣିଜ୍ୟ ଉପରେ କି ଆର୍ଟସ ହଉଛି କଳା। ଆଉ ସାଇନ୍ସ ହଉଛି ବିଜ୍ଞାନ ଆଉ ଉପରେ ଯଦି କାହାର ଭଲ ନଲେଜ ଅଛି। ଭଲ ଜ୍ଞାନ ଅଛି ମୁଁ ଏଇ ଜିନିଷଟା କରିପାରିବି ତାହେଲେ ସେଇଟା ହିଁ ନଉ।
ହଁ ତାଙ୍କର ବି ମାନେ ଯୋଉ ବଡ ଭାଇ ଭଉଣୀ ମାନେ ସେମାନଙ୍କଠାରୁ ବି ପଚାର ନବା ଦରକାର ସେମାନେ ବି ମାନେ ମାନେ କଣ ଷ୍ଟାର୍ଟ କରିଥିବେ ନା?
ହଁ ସେମାନଙ୍କ ଠାରୁ ଯେହେତୁ ସେଇ ପାଠ ପଢିକି ଯାଇଛନ୍ତି ଜାଣିଛନ୍ତି। ତାହେଲେ ତାଙ୍କଠାରୁ ବି ନେବେ। ମନେ ମନେ କିଛି ପିଲା ନେଇଯାଆନ୍ତି ଆଉ ହଇରାଣ ହୁଅନ୍ତି ଆଉ ମନ ଦିଅନ୍ତିନି। ପାଠରେ।
ହଁ ଏବେ ତ ମାନେ ଆହୁରି ବି ମାନେ କଁ ବେକାରୀ ସମସ୍ୟା ବଢିଲାଣି ସେଥିପାଇଁ ଭାବି ଚିନ୍ତି କି ସମସ୍ତେ କାରିୟର ନବାକୁ କହୁଛନ୍ତି ସେଥିପାଇଁ ମୁଁ ଛୋଟ ବେଳୁ ହିଁ ଯେତେ ସଚେତନ ହବା ଦରକାର।
ଏଇ ବୟସ ଟା ହିଁ ଆମର ବେଶୀ ଗୁରୁତ୍ୱପୂର୍ଣ୍ଣ ପ୍ରକୃତରେ।
ଓ ହଁ।
ଆଉ କଣ କୁହନ୍ତୁ?
ଆଉ ଆପଣ ମାନେ କଣ କହିବେ ମାନେ ଯୋଉ ମାନେ ବେଳେବେଳେ ପିଲାମାନେ ପ୍ଲସ ଥ୍ରୀ ନେଇଯାଆନ୍ତି ମାନେ ଅଲଗା ପାଠକୁ ଛାଡିକି କଣ ମାନେ ତାର ମାନେ ଯୋଉମାନେ ପ୍ଲସ ଥ୍ରୀ ନିଅନ୍ତି କି ସେମାନେ ଅଲଗା ପାଠ ନିଅନ୍ତି କି ଭାବନ୍ତି ପ୍ଲସ୍ ଥ୍ରି ଗୋଟେ କଣ ପାଠଟେ ମୁଁ କରିବି ନାହିଁ ଏମତି ମାନେ ଆପଣ ତାପରେ କଣ କରିବେ ମୋର ଗୋଟେ ମାନେ ମାଉସୀ ଝିଅ ଭଳିଆ ତାଙ୍କୁ ସେମାନେ ଟେନ୍ଥ ରେ ରଖିଥିଲେ ବହୁତ ଭଲ ମାର୍କ ରଖିଥିଲେ ସି କିନା ପ୍ଲସ ଥ୍ରୀ ନେଇକି କରିଥିଲେ ହେଲା ଏବେ ସେ